ହ୍ୟାଲୋ।
ହୁଁ।
ଆଉ କଣ କରୁ
ଇଆଡେ ତ ବର୍ଷା ଟିକେ ଟିକେ ଟିକେ ହଉଛି।
ହୁଁ।
ତମ ଆଡେ ବର୍ଷା ହଉଛି ନା ହଉନି?
ବର୍ଷା ତ ବର୍ଷା ଦିନ ଆଇଲା ବର୍ଷା ହବ। ହଁ ଖରା ହବ ଏମିତି ହବ ଆଉ ଆମେ ତ ବାହାରିଛୁ ଯିମୁ ବୋଲି ଘାଗରା।
ଉଁ ଯାଅ ଦେଖି ଆସିବ ଆମେ ଦେଖି ହେଇକି ବୁଲି ବୁଲାକି ଆସିଛୁ।
ଘାଗରା ବଡ ଘାଗରା ସେଠି ଭୀମକୁଣ୍ଡ ଯିବୁ। ହୁଁ ତାପରେ ଭୀମକୁୁଣ୍ଡ ପରେ ଏଠି ଅଛି ଗୋନାସିକା ଜିବୁ। ଗୁନାଶିକାରେ ହେଟି କେମିତି ବାହାରୁଛି ପାଣି ଉଁ ଭଗବାନଙ୍କର ପ୍ରାକୃତିକ ଦୃଶ୍ୟ ସେଠି ହେଇଛି ଗୁନାଶିକାରେ କୁହନ୍ତି କଣ ଗୋରୁ ନାକରୁ ଯେମିତି ପାଣି ବାହାରୁଛି ସେମିତି କଣ ପାଣି ମୁଁ ଗୋଟେ ପୁଡ଼ାରୁ ବାହାରୁଛି ପାଣି ଗୋଟିଏ ପୁଡ଼ାରୁ ବାହାରୁଛି ବାଲି ହୁଁ ସେ ଯୋଉ ବୋଇତରାଣୀ ଆସିଛି ସେଇଥିରେ କଣ ଗୋନାଶିକା ତାକୁ କହନ୍ତି।
ହୁଁ।
ସେ ଗନା ସେ ଗନାଶିଖାକୁ ଆମେ ବାହାରିଚୁ ଜିମୁ ବୋଲି। ଦୁଇ ଜଣ ଫ୍ୟାମିଲି ସେଠି ଯାଇକିନା ରହି ମୁଁ ଗୋ ଟେ ଦିନ ଉଁ ହୁଁ ସେଠି ତୀର୍ଥ ଜାଗା ଅଛି। ଘାଗରା, ବଡ଼ ଘାଗରା, ଭୀମକୁୁଣ୍ଡୁ। ତାପରେ ଦିରିମୁ। ଅଛି ତା ଆଗୁକୁ ଗୋଟେ ଆମର ଅଛି ଭଲ ପର୍ଯ୍ୟଟନ ସ୍ଥଳୀ। ଦେଖିବା ପାଇଁ ଉଁ। ମୟୂରଭଞ୍ଜରେ ସେଇ ଜାଗାଟା ନା କଣ କାଲି ମନେ ପଡୁଥିଲା ସେଠିକି ବି ଟିକେ ଯ ମୁଁ ଦେଖିନୁ ସେ ଜାଗା। ସେଠି ଯିବୁ ଏଠି ଆମର ଯାଆନ୍ତି। ଉ ମୁର୍ଗା ଯୋଡ଼ା। ଯୋଡା ଭରିକ ଗଲା ବଳକୁ ମୁଡୁକି। ଦୁର୍ଗା ମହାଦେବ ଏଠି ଶିବଙ୍କର ହଁ ସେ ସ୍ଥଳୀ, ସେଠି ବି ସେମିତି କାଳେ ପାହାଡରୁ ପ୍ରାକୃତିକ ଜିନିଷ। ପାହାଡୁ ଯେଉଁ ପାଣି। ଝରୁଛି, ଆସିିକି ଗୋଟେ ଜାଗାରେ ପଡୁଛି। ସେ ତାକୁ ବି ଟିକେ ଦର୍ଶନ କରିକି ଦେଖିକି ଆସିବୁ ଶିବଙ୍କୁ। ଆଉ ସେଠି ବି ଅଛି ଡ୍ୟାମ ଫ୍ୟାମ ଅଛି। ସେ ବୁଲାବୁଲି କରିବୁ, ସେଠୁ ଆସିବୁ। ଯେମିତି କି ବହୁତ ଜାଗା ଅଛି ବୁଲିବା ପାଇଁ। ଦେଖିକି ନା ବୁଲିକି ଆସିବାକୁ ପଡିବ ଟିକେ, ବାହାରୁଛୁ। ଯିବୁ ବୋଲି।
ହଁ ମାସରେ ବର୍ଷରେ ଥରେ ସେଠାରେ ଗୋଟେ ଗୋଟେ ଠାକୁର ସ୍ଥାନ ବୁଲି ଆସିଲେ ଭଲ ଲାଗିବ, ବୁଲିକି ଦେଖ ଦେଖି ଦୁଖାକି ଆସିବ ଏଇଠି କୁଶଳେଶ୍ଵର ମନ୍ଦିର। ସେ ମନ୍ଦିରରେ ବି ବହୁତ କାରୁକାର୍ଯ୍ୟ ହେଇଛି। ଦେଖିବା ଭଳିଆ, ସବୁ ଦେଖି ଯାଉଛନ୍ତି।
କୁଶଳେସ୍ଵର ଯାଇଥାନ୍ତି। କଣ ସେ ଯିଏ ଅଛନ୍ତି ତାଙ୍କର କିମ୍ବଦନ୍ତୀ ଟିକେ କୁହ ଆମେ ଟିକେ ଶୁଣୁ। ଦେଖି ଆମେ ଦେଖିନୁ।
କୁଶଲେଶ୍ଵର ପାଖରେ ସେ ମନ୍ଦିର ଅଛି ମନ୍ଦିର ପାଖରେ ଅଳ୍ପ ଦୂରରେ ନଈଟେ ଅଛି।
ନଈ ଟେ କଣ୍ ନଈ ଅଛି କୁଶଭଦ୍ରା। କୁଷଭଦ୍ରା ନଦୀ କୁହନ୍ତି।
ନଈ ଅଛି ସେଠି ହଉଛି ଭଲ ଆଉ ଅନ୍ୟାନ୍ୟ ସବୁ ଠାକୁର ସେଠି ଅଛନ୍ତି ମନ୍ଦିରରେ।
ହୁଁ।
ହଁ ଲୋକ ଯାଉଛନ୍ତି ସବୁବେଳେ ଦର୍ଶନ କରିକି ଆସୁଛନ୍ତି ଜାଗରରେ ଅଧିକ ଲୋକ ଟିକେ ହଉଛନ୍ତି, ଏବେ ଖ ଦେଖୁଛନ୍ତି ଯାଇକି ଆଉ।
ହୁଁ ଆଉ କୋଉ ଯିବା ଯାଇଛ?
ଆଖଣ୍ଡଲମଣି ଯାଇଥିଲୁ।
ଆଖଣ୍ଡଳମଣି ହଁ ସେଠି ବି ଭଲ ଜାଗା କାଡେ ଅଛି ଆଖଣ୍ଡଳମଣି ଦେଖିବା ପାଇଁ।
ଆଖଣ୍ଡଳମଣି ଯାଇଥିଲୁ।
ହୁଁ ହୁଁ, ସେଇଠୁ କଣ ଦେଖିଲ?
ସେଠ ସେମିତି ଦେଖିବାକୁ ସବୁ ବୁଲିନୁ ବୁଲି ବୁଲାକି ଠାକୁର ଦର୍ଶନ କଲୁ।
ହ୍
ଦର୍ଶନ କରି କରକି ବୁଲୁ ବୁଲିକି ଖାଆ ପିଇ କରିକି ଆସିଲୁ ଆଉ।
ହୁଁ। ଆଉ କୋଉଠି ଯାଇଲ? ଆଉ ତୀର୍ଥ ଜାଗା?
କପିଳାସ ଯାଇଥିଲୁ।
ହୁଁ ପପିଳାସରେ କଣ ସବୁ ଅଛି?
ଚଢିନୁ ସେ ଏଇ ଯୋଉ ପାଉଚ ରେ ସବୁ ଚଢି ଚଢିକା ଗଲୁ। ସେ ଉପରେ ଯାଇକି ଦେଖିନୁ ଠାକୁର ତା ଉପରକୁ। ଚଢିକି ଗନୁ ସେଠି ସବୁ ଯୋଉ ଠାକୁର ସବୁ ଅଛନ୍ତି ତାଙ୍କୁ ଦେଖିନୁ।
ହୁଁ।
ଏଠି ଆସିକି ମନ୍ଦିର ଦର୍ଶନ କନୁ ଦର୍ଶନ କରିକି ସେଦିନ ରାତି। ରାତିରେ ରହିଲୁ ରହିକି ଖାଇ ଖୁଆଇକି ତା ଦି ଦିନି ପରେ ଆସିଲୁ ଘରକୁ ଆଉ।
ରହିବା ପାଇଁ ସୁବିଧା ଅଛି।
ହଁ ଘର ତ ସବୁ ଆଜି ସୁବିଧା ହେଇଗଲାଣି ଏଇନାଗେ ସବୁଠି ଭଲ ଜାଗା।
ତାହେଲେ ଆମେ ବାହାରିଛୁ ଟିକେ। ଯାଇକି ବୁଲାବୁଲି କରିକି ଆସିବା ଦେଖିବା ତମେ ତ ଯାଇକି ଆଇଲଣି ଆମେ ତ ଯାଇନୁ। ଯାଇକିନା ଦେଖିମୁ ବୁଲିମୁ। ଠାକୁର ଦର୍ଶନ କରିମୁ। ସେଇଠୁ ଦି ଦିନି ରହିମୁ। ଆ ରହିଲା ପରେ ଯାଇକି ଆସିମୁ। ଆଉ ତୀର୍ଥ ଜେଗା ପର୍ଯ୍ୟଟନ ଜେଗା ସବୁ। ଅଛି ଦେଖିବାକୁ ପଡ଼ିବ ଆସିମୁ। ଆଉ ସେଠୁକୁ ଯିମୁ ଆମେ ଟିକେ ବାହାରିଛୁ। ଭୀମକୁଣ୍ଡ ସେଠି କଣ ଦେଖ ନୌକା ବିହାର ସେଠି ହଉଛି। ସେଆଡ଼େ ଟିକେ ବୁଲିକି ଦେଖିମୁ ଦେଖି ଦୁଖାକି ଆସିବୁ ଆଉ। ମୁଲା ଚାଲିଛି ଆଉ। ଆଉ।
ହୁଁ।
ତମେ।
ଆମେ ଯମୁ ବୋଲି ଭା ଯିମୁଁ ଭାବିଛୁ କଲିକତା ଆଡେ ଟିକେ ବୁଲିବାକୁ ଆଉ।
କଲିକତା କଲିକତା। କଲିକଥା ଗଲେ ଦେଖିବ ଦେଖିବା କଣ ଗଲିିକ ତମେ ଦେଖିକି ଆଇଲାା ପରେ ଦେଖିବା ଆମ ପାଇଁ। କଣ ସୁବିଧା ଅଛି କଣ କେମିତି ଦେଖିଲ କଣ କେମିତି? ଖିଆପିଆ କରିବ କେମିତି ସେଠିକି। କଲିକତାରେ ଗଙ୍ଗା ଗଙ୍ଗା ନଦୀ ବହି ଯାଉଛି।
ହୁଁ ହୁଁ।
ଗଙ୍ଗା ନଦୀରେ ଟିକେ ବୁଡ ପକେଇବ ତମେ ଆସ। ଆଇଲା ପରେ ଆମେ ଟିକେ ଦେଖିବା ଯିବୁ ଆଉ।
ହଁ ଆଉ ରଜରେ କୁଆଡେ ସବୁ ବୁଲି ଯାଇଥିଲ।
ରଜରେ ତ ଆମେ ଗଲୁ। ଉଁ ଫାଷ୍ଟ ଆମେ ଯାଇଥିନୁ ଏ ରଜକୁ। ଉଁ ଏଠି ଗଲୁ ଆମେ। ଆଗେ ଦେଖିଲୁ। ଯାଇକିନା ପ୍ରଥମେ ଯାଇକିନା ମନ୍ଦିର ଦର୍ଶନ କଲୁ। ସେ ମନ୍ଦିର ଆ ଏଇଯୋଉ ଖଣ୍ଡୁଇ ମନ୍ଦିର।
ହୁଁ ହୁଁ।
ଖଣ୍ଡୁୁଗି ଖଣ୍ଡୁଗିର ପାଖରେ ଭୋଗ ରାଗ ନଡ଼ିଆ କଦଳୀ ଏସବୁ ଭୋଗ ହେଲା। ସେଠୁ ଖ-ଖଣ୍ଡୁର କତିରୁ ହେଠୁ ବାହାଲୁ ମଙ୍ଗଳା ମା ମନ୍ଦିର ଅଛନ୍ତି ସେଠି।
ହଁ।
ସେଠୁ ତାକୁ ଦର୍ଶନ କଲୁ। ତାପରେ ସେଠୁ। ଗନୁ ଚଣ୍ଡୀ ମନ୍ଦିର ଚଣ୍ଡୀ ମନ୍ଦିର ଦେଖିଲୁ ଓହ। ସେତିକି କିନ୍ତୁ ଜିନିଷ ଦେଖିବ ବହୁତ କାରୁକାର୍ଯ୍ୟ ହେଇଛି। ସେଠି ସେଇ ପାହାଡ଼ ପାହାଡ଼ ପାଣି ଖସୁଛି। ଆଉ ସେଠି ପଶୁ ପକ୍ଷୀ ମାଙ୍କଡ ମାନଙ୍କର ହେଠି କଣ ଦେଖିବ କୋଳା ହଳ? ଛୁଆ ବଡ଼ ଏ ହଜାର ହଜାର ମାଙ୍କଡ଼। ସେଇଠି ଆସିକିନା ତୁମେ ଯଦି କଣ ଖାଦ୍ୟ ଜିନିଷ ନେଇଚ ତମ କତିରେ ଆଉ ତମ ପିଠି ମୁଣ୍ଡ ଚଢିଯିବେ କାହାକୁ କିଛି କ୍ଷୟକ୍ଷତି କରୁନାହାନ୍ତି କିନ୍ତୁ ସିଏ ଏମିତି ଦୃଶ୍ୟ ତାଙ୍କର କରୁଛନ୍ତି ଖେଳ ଖେଳୁଛନ୍ତି। ଦେଖିବାକୁ ଭାରି ମୁଁ ଭଲ ଲାଗୁଛି ତାଙ୍କୁ ଟିକେ ଦର୍ଶନ ଦେଖିନୁ। ଆଉ ଦେଖିକି ଆସିକିନା ଖିଆପିଆ କନୁ। ଖିଆ ପିଆ କରିକି ନା ହେଠୁ ବାହାରିଲୁ ଆଉ ବାହାରିକି ଆଇଲା ପରେ ହେଠୁ ଡ଼ୁବୁରୀ ସେଠି ଅଛି ଆମର ଗୋଟେ ଡୁବୁରୀ ବୋଲି ଜାଗା ସେଠି ବି ଦେଖିନୁ ମନ୍ଦିର ସେଠି ସେଇ ମନ୍ଦିର କଣ ମନ୍ଦିର ନା ସେଇ ଶିବ ମନ୍ଦିର। ସେଇ ଶିବ ମନ୍ଦିର ଈଶ୍ୱର ପାର୍ବତୀ ଇଏ ବି ଅଛନ୍ତି। ସେଠି ବି ହଜାର ହଜାର ଲୋକ ଦର୍ଶନ ଶ୍ରଦ୍ଧାଳୁ ଆସୁଛନ୍ତି ଦର୍ଶନ କରୁଛନ୍ତି। ବାହାଘର ସାହାଗର ବି ସେଠି ହଉଛି ସେଠି ଭୋଜି ଭାତ ତାର ଆସର ଜମୁଛି ଆଉ
ହୁଁ।
ଖାଇ ହଉଛି ସତ ବଣ୍ଟା ହଉଛି ସବୁବେଳେ ରହ ରହ। ସେଠି ଦେଖିନୁ ସେଇ ଜାଗା ବି ବହୁତ ଭଲ ଜେଗା। ସେଇ ଜାଗାରେ ବି ଲୋକ ସବୁବେଳେ
ସେଠି ବି ଘର ଦ୍ଵାର ହେଇଛି ରହିବା ପାଇଁ ସୁବିଧା କରାହେଇଛି ଗଭର୍ଣମେଣ୍ଟ ତରଫରୁ। ସରକାର ଘର କରିଦେଇଛି ରହିବ, ଖାଇବ, ପିଇବ ହୁଁ। ଆଉ ପାଣିର ସୁବିଧା। ପୋଖରୀର ଗାଧେଇବା ପାଇଁ ସୁବିଧା ଆଉ ଗାର୍ଡେନ କରିଦେଇଛି ଫୁଲ ବଗିଚା ଆଉ ସବୁ ଦେଖିବା ପାଇଁ ବହୁତ ଭଲ ଜାଗା ଅଛି ସେ ସବୁ। ଦେଖି ଦୁଖାକି ବୁଲି ବୁଲା କିି ବୁଲ ଯାଏସି ଘରେ। ଆସିକି ପହଞ୍ଚିଲୁ ଆଉ ଘରେ ପହଞ୍ଚିଲା ପରେ ସବୁ ଘରେ ଲୋକ ପଚାରୁଥିଲେ କେମିତି କଣ ଭଲ ଜାଗା ଦେଖିଲ ସବୁ ତାଙ୍କ ସୁ କୁହାକୁହି କଲୁ କଥା ହେଲୁ। ତାପରେ ଖିଆପିଆ କଲୁ ଆଉ ଇଏ ହଉଛି କଥା ଏତିକି ଜାଗା ବୁଲିକି ଆସିଛୁ। ଆଉ ଠାକୁରଙ୍କର ଡୋରି କୋଉଠି କୋଉଠି ନାଗିବ ଦେ ଖିମୁ ଟିକେ ଆଉ। ଏଇ ହଉଛି କଥା ଆଉ ଆଉ ତମେ କୁଆଡେ ବାହାରିଚ ଯିବା ପାଇଁ ଏଇ ରଥକୁ? ଆଉ ତ ରଥ ଏଇ ଷୋହଳ ତାରିଖ ଏ ତ ଦୁଇ ତାରିଖ ହେଲା। ରଥଯାତ୍ରା ତ ବହୁତ ଆଡେ କେଉଁଝର, ଆନ୍ଦପୁର, ଉ ଏଇଠି ସୁକିନ୍ଦା। ପୁରୀ ତ ହେଲା ଶ୍ରେଷ୍ଠ। ପୁରୀ, ବାରିପଦା କେଉଁଠି ଏବେ ବାହାରୁଛ କୋଉଠି ଯିବା ପାଇଁ?
ଯୋଉଠି ହେନେ ଯାଇକି ଟିକେ ରଥଯାତ୍ରା ଠାକୁରଙ୍କୁ ରଥରେ ଦେଖିକି ଦର୍ଶନ କରିକି ଆସିବାକୁ ହବ ଆଉ ବର୍ଷରେ ଥରେ ଆଉ।
ରଥ ଦୌଡ଼ିକି ଯାହେନେ ବର୍ଷ କେ ଥରେ ଛୁଇଁବାକୁ ପଡିବ।
ଛୁଇଁବାକୁ ପଡିବ।
ହୁଁ ସେଇଥିପାଇଁ ଦେଖିଆ ଆମେ ତ ବାହାରାଚୁ ଯିବୁ ଦିଟା ଫ୍ୟାମିଲି ଆମେ ଯିମୁ ଗାଡିରେ ଯିମୁ ଲଜ ର ସୁବିଧା କଣ କେମିତି ଦେଖିମୁ ରହିମୁ ରହିରୁହାକି ଦେଖିଦୁଖାକି ଆସିମୁ ରଥ ବର୍ଷରେ ଥରେ। ଜଗନ୍ନାଥ ଦର୍ଶନ ଯୋଉଠି ହେନେ ତ ସେଇ ଇଏ ଯୋଉ ଜଗନ୍ନାଥ ସିଏ ସେଇ ଜଗନ୍ନାଥ ଇଏଆଉ ଠାକୁର ଇଏ ଓଉ ବଡବୋଲି ସଦି ସମସ୍ତେ ମାନିଚନ୍ତି ସେଠି ଟିକେ ଅଧିକ ଲୋ ଟିକ ଅଧିକ ଲୋକ ସଂଖ୍ୟା ଏଇ ସ ସିଏ ହେଲେ ଆଦ୍ୟରୁ କେତେ ଅନ୍ତିମ କାଳରୁ କୋଉ ତା ତାର ଆଜି ପର୍ଯ୍ୟନ୍ତ କିମ୍ବଦନ୍ତୀ କୌଣସି ରାଜା, ମହାରାଜା ଏ ପର୍ଯ୍ୟନ୍ତ ଏ ଏତିକି ଦିନରେ ମନ୍ଦିର ହେଲାଣି ବୋଲି କେହି ଆଜି ପର୍ଯ୍ୟନ୍ତ ତାଙ୍କ ଲେଖା ରଖି ନାହାନ୍ତି। ହୁଁ।
ହୁଁ।
ସା ଏଇ ଭଳିଆ ଚାଲିଚି ଦେଖିବା ଠାକୁରଙ୍କ ସିଏ ତ ଇଏ
ହଁ, ଠାକୁରଙ୍କର ଡୋରି ଲାଗିନେ ଯିବ ଆଉ।
ହୁଁ।
ଠାକୁରଙ୍କ ଡୋରି ନ ଲାଗିନେ କେହି ଯାଇପାରିବେନି କୁଆଡେ।
କେହି ଯାଇପାରିବେନି। ଆଉ ଆଜି କଣ ଖାଇଲ? କେମିତି କଣ ଖାଇବା ହେଲା?
ଆଜି ଭାତ, ଡାଲି, ଭଜା, ଶାଗ ରାଇ
ହୁଁ।
ଖଟା
ହୁଁ ହୁଁ।
ସବୁ ହେଇଥିଲା ଖାଇନୁ ଆଉ
ହୁଁ।
ହଁ।
ହଁ। ଆଉ ଏମିତି ଏଇ ଚାଲିଚି ମୁଁ କହିନି ଦେଖିବା କଣ କେମିତି କରିଥିଲି ଠାକୁର ଜାଗାକୁ ଗଲେ କୋଉ ଜାଗାକୁ ଯାଇଚନ ମ ଆମେ ପୁରୀ କଥା ଟିକେ ହବା